ହଁ ଆଶୀର୍ବା, ହଁ ମୁଁ, ହଁ ମୁଁ ଶୁବୁ, ଶୁବୁ ଶୁଭୁଛି।
ହଁ।
ହଁ ମୁଁ ଗୋଟେ କଥା ଆପଣଙ୍କୁ ପଚାରିଥାନ୍ତି, ଆପଣ ଗୋଟେ ରିଚାର୍ଜ କରିଦେଲେ ଆପଣଙ୍କର। ଅସୁବିଧା କଣ ହଉଛି, କେତେ ପଇସା କୁଆଡେ ଯାଉଛି ଗୋଟେ ରିଚାର୍ଜ କରିଦେଇଥାନ୍ତେ।
ହଁ କିନ୍ତୁ ମୋତେ ହେଁ, ଭଲ ଲାଗେନି ସେମତି କରିବାକୁ ପା।
ଭଲ ଲାଗେନି ମାନେ କଣ ଆପଣଙ୍କର କେତେ ନେଟୱାର୍କ ଇସୁ ରହୁଛି। ଯାହା ଫଳରେ କି ଆପଣଙ୍କର ବହୁତ କ୍ଷତି ବି ସହିବାକୁ ପଡୁଛି।
ନା, ନା, ନା, ନା, ନା ନେଟୱାର୍କ ଇସୁ କିଛି ନ ଥିଲା ମୋତେ ଲାଗିଲା ଆପଣଙ୍କୁ ଆହୁରି କିଛି ସମୟ ଲାଗିବ ମୁଁ ଟିକେ ମୁହଁରେ ସେରମ୍ ଲଗେଇବାକୁ ଯାଇଥିଲି ତ ସେଥିପାଇଁ ଟିକେ ଉଠେଇ ପାରିଲିନି।
ଆଚ୍ଛା, ଆଚ୍ଛା ମୁହଁର ବହୁତ ଯତ୍ନ ନିଅନ୍ତିି ବୋଧେ ଆପଣ? ମୁଁ ଶୁଣିଥିଲି ମାନେ ମୋର ମିତ୍ରଙ୍କ ଠାରୁ। ଆପଣ ନିଜର ମୁହଁକୁ ମାନେ ବହୁତ ଯତ୍ନ ନିଅନ୍ତି।
ହୁଁ, ମୁହଁରେ ଏବେ ଭୀମ୍ ର ଗୋଟେ ସିରମ୍ ବାହାରିଛି ନୂଆ।
ଓହୋ, ମୁଁ କହିଲି ଭୀମ୍ ର ନ ନେଇ, କାଳିଆର ନେଇଥିଲେ ଭଲ ହେଇଥାନ୍ତା। ନହେଲେ ଢୋଲୁ ବୋଲୁ।
ହଁ ଚୁଟକି ର ବି ଭଲ।
ହଁ, ହଁ, ହୁଁ, ଆରେ ଆମର କଣ ଏପଟେ ଝରି ପୋକ ଉଡିଲେଣି, ମୋତେ ଲାଗୁଛି ରାତିରେ ବସେ ଆହୁରି ଜୋରରେ ବର୍ଷା ହବ।
ହୁଁ, ଆ, ତା ପୂର୍ବରୁ ନା, ନା, ନା ବର୍ଷା ହବନି, ଆପଣଙ୍କୁ ଯେ ଯେପନ୍ତୁ ଯାଏଁ ନ ଆମର ବଜ୍ରପାତ ଆଉ ଘଡଘଡିର ମେସେଜ୍ ଆସିନି ସେ ପନ୍ ଯାଏଁ ହବନି।
ଖାଲି ଧାଉଁ ଧାଉଁ କରି ଆସୁଚି।
ଓହୋ, ଆ, ଆ, ଆପଣଙ୍କ ଟିକେ ଇକୋ ହଉ ଚି, ମୋ ଭଏସ୍ ଟା ମୋତେ ଶୁଭୁଛି।
ହଁ ଚଳିବ ସେଥିରେ କିଛି ଅସୁବିଧା ନାହିଁ, ସେମିତି ହୁଏ ମୋର ପ୍ରାୟ ଏମିତି ହୁଏ କିଛି ଅସୁବିଧା ନାହିଁ। ଆପଣ ନିଜ ଭଏସ୍ ବି ନିଜେ ଶୁଣନ୍ତୁ ଆପଣ କଣ କହୁଛନ୍ତି ଆପଣ ନିଜେ ବି ଜାଣିବେ। ସେଥିରେ କିଛି ନାହିଁ, ଆରେ ଆ, ମୋ ଥାଲେ ଭାବନ୍ତୁ ମୁଁ ଆପଣଙ୍କ ସହିତ କଥା ହେଲେ ମୋତେ କିପରି ଶୁଗୁଥିବ? ହେଁ, ସେଥିରେ କିଛି ଅସୁବିଧା ନାହିଁ। ଆଉ ଆପଣ କାଲି କଲେଜ୍ ଯିବେ ତ? ହଁ ନାଇଁ ତାକୁ ଠିକ୍ କରିବା ଚକରେ ରୁହନ୍ତୁନି, କିଛି ସମଅ କିଛି ସମୟ ଅପେକ୍ଷା କରନ୍ତୁ ନା ସେ ଆପେ ଆପେ ଭଲ ହେଇଯିବ। ସେମ ତି କିଛି ଅସୁବିଧା ନାହିଁ।
ହଁ ମୁଁ ଏବେ ବ୍ଲୁଟୁଥ୍ ତ ଲଗେଇଥିଲି ତ ସେଥିପାଇଁ ଟିକେ ହଉ ଥିଲା, ଏବେ ବି ହଉଚି କିନ୍ତୁ ଏତେ ନୁହଁ।
ହଁ, ହଁ ଆଉ କଣ ଆଜି ଆଉ ରୋଷେଇ କଣ ହେଇଥିଲା ଆପଣଙ୍କ ଘରେ?
ରୋଷେଇ ଆଜି ଅଣ୍ଡା ତରକାରୀ ଭାତ।
ଆରେ ବାଃ ସୁଷମ ଖାଦ୍ୟ, ଆମର ତ ଏବେ ତ ପ୍ରଥମରୁ ଦଶ ତମ ଶେଣୀ ଯାକେ ତ ଦିଆ ହେଲାଣି ଖାଇବା। ଏ ତ ଭଲ ହେଲା ଆଉ। ନାଇଁ ନା ଆମର ଯେତେବେଳେ ହୋଇଥିଲା ତ ଆମକୁ ସେମିତି ଦଉନଥିଲେ, ସିଏ ମାନେ ନିଜେ ଯାହା ଯାହା ପିଲା ଖାଇବେ, ବାକି ଯାହା ହଡ ଯଦି ଷଣ୍ଢକୁ ଦେଇଦେବେ, କିମ୍ବା ନିଜ ଘରକୁ ଭୁଆଇକି ନେବେ ଆଉ। ସେ ଗୋଟେ ଷଣ୍ଢ ତ ମାନେ ସିଏ ରେଗୁଲାର ପଳେଇ ଆସେ ତାର ମାନେ ସିଏ ବି ଟାଇମିଙ୍ଗ ଜାଣିଦେଇଥିଲା। ଯେମିତି ଗୋଟାଏ ବାଜିବ ସେମିତି ସିଏ ପୁରା ପୁରି ସ୍କୁଲ ଭିତରକୁ ଆସିବ ସବୁ ଖାଇ ଦେଇକି ଯେମତି ରିସେଷ କରିବ ସି ତା ବାଟରେ ପଳେଇବ ମାନେ ତାକୁ ମାନେ ମତେ ଲାଗେ ବେଳେ ବେଳେ ମାନେ ସିଏ ଆମଠାରୁ ବି ବେଶୀ ସ୍ମାର୍ଟ। କାରଣ ସେମାନେ ତାଙ୍କ ପାଖରେ କଣ ଘଣ୍ଟା ଅଛି କି ସେମାନେ କିନ୍ତୁ ଟାଇମ ଜାଣି ଦିଅନ୍ତି କି ଏଇ ସମୟରେ ଯିବାର ଅଛି ଏଇ ସ୍କୁଲ କୁ ଖାଇବାକୁ ଏଇ ସମୟରେ ମ ଏଇ ଲୋକଟା ଖାଇବାକୁ ଦବ ତ ସେମାନେ ବୋହୁତ ସ୍ମାର୍ଟ।
ହୁଁ ତ ଆମେ ବେକାର ଟାରେ ସ୍ମାର୍ଟୱାଚ ପିନ୍ଧୁଚୁ। ଆମରୁ ସ୍ମାର୍ଟୱାଚ ହୁଁ ହୁଁ।
ମାନେ ଆମର ଭୁବନେଶ୍ଵରର ଗୋଟେ ସ୍ମାର୍ଟ ସିଟି ତ ସିଏ ଷଣ୍ଢ ଗୁରାର ସେଇ ସମୟରେ ସ୍ମଟ ହେଇଗଲେ କିନ୍ତୁ ଆମେ ହେଇପାଇଲୁନି।
ହୁଁ ନାଇଁ ଏମିତି ବି ହେଇପାରେ ସେ ଆସି ଗେଟ୍ ପାଖରେ ଠିଆ ହେଇ ଠିଆ ହେଇଥିବ ଗେଟ୍ ଖୋଲା ହେଇଥିବ।
କଣ ପ୍ରତିଦିନ ସ ପ୍ରତିଦିନ ମାନେ ଗେଟ୍ କତିକି ସେଇ ସମାନ ଟାଇମ ରେ ସେ କେମିତି ଆସିପାରିବ? ମୁଁ ସୁନ୍ତ
ହଁ।
ଆଉ ତାଙ୍କୁ ତ କେହି ନିମନ୍ତ୍ରଣ କାର୍ଡ କି କଲ ଫଲ ବି କରୁନାହାନ୍ତି ଆସନ୍ତୁ ଖାଇବା ହେଇଗଲା ସେମିତି ନାହିଁ ନା ଆଉ ସିଏ ବି ଜାଣିଚି। ଏଇ ଛୁଆ ମାନେ ସବୁ ବଡ ବଡିଆ ଛୁଆ ତ ଏମାନେ କେହି ଖାଇବେନି। ଆକ୍ଚୁଲି ପିଲାମାନୋନେ ଖାଆନ୍ତେ କିନ୍ତୁ ଯୋଉ ସ୍କୁଲ ମାନଙ୍କରେ ଯୋଉ ଅପରିଷ୍କାର ଥାଳି ସକାଶେ ତ ଖାଦ୍ୟ ଟା
ହଁ ଆଉ ଆଉ ଗୋଟେ କଥା ଯୋଉ ଅଛି ଆମର କୋହୁଚି ଆପଣ କୁକୁର ଆଉ ଏଇ ଷଣ୍ଢମାନେ ବୋହୁତ ହିଁ ଭଲ ଜୀବନ ବଞ୍ଚୁଛନ୍ତି ଆମଠୁ।
କୁକୁର କଥା କହିବି ମୁଁ କୋହୁଚି ଶୁଣନ୍ତୁ। ଯଦି ଆପଣ ଗୋଟ ଗା କୁକୁ ଭୁବନେଶ୍ୱର ଆଣିତିସ୍ତା ମରେ ଛାଡ଼ିଦ ଦେଲେ ତ ସେ ପିଟିପାଟି ହେଇକି ସେଠି ମରିଯିବ। ଇଏ ଭୁବନେଶ୍ଵର ସ୍ମାର୍ଟ କୁକୁର ଏମାନେ ରାସ୍ତା କ୍ରସ କରିବା ବି ଏମାନେ ଶିଖି ଯାଇଛନ୍ତି।
ଓହୋ।
ସତ କଥା।
ହଁ ଆଉ ମୁଁ ତ ଦେଖ ଦେଖଥିଲି ମୁଁ କାଲି ଜଣେ ମୁଁ ଝୁଲୁଛି ପ୍ରାଣୀ ବିଜ୍ଞାନ ମିତ୍ରଙ୍କ ସହ। କାଲି ଟିକେ ବର୍ଷରେ ଓଦା ହେଇ ଭବାନୀ ମହଲ ଆଡେ ପଳେଇ ଯାଇଥିଲୁ। ତ ସେଠି ଆମେ ଠିଆ ହେଲା ବଳେ ଆମେ ଟିକେ ଆଗକୁ ଯାଇ ଲୁ ଗୋଟେ ବହି ଦୋକାନ ଆପଣ ଜାଣିଥିବେ ବୁକ୍ ଷ୍ଟୋର କୁହନ୍ତି। ତ ସେଠି ଠିଆ ହେଲୁ।
ସେଠି ବୋହୁତ ଶସ୍ତାରେ ମିଳେ। ଚିକୁର ମୋର ଦୁଇଟି ଖାତା ଆଣିଲୁ। ଦୁଇଟି ଖାତାକୁ ତିରିଶ ଟଙ୍କା ନେଲା କିନ୍ତୁ ସେ ବୋହୁତ ମୋଟା ଖାତା। ପାଖାପାଖି ଚିକୁ ଭଳିଆ। ଆରେ ଏତେ ପରିମାଣ ଝରିପୋକ ଉଡୁଛନ୍ତି।
ହଁ ଟିକେ ଏମିତି ଉଡିବେ ଆପଣ କଥା ହେଇପାରିବେ ତ ବେସ୍ତ
ହଁ କିଛି ଅସୁବିଧା ନାହିଁ ମୁଁ ଦେଖୁଚି ମୁଁ ଦୂରରୁ ଦେଖୁଚି କିଛି ନାହିଁ।
ଓହୋ ହଁ ସେଇଠି ସେ ଭାଇ ଆମର ରହିଲେ। ସେଠି ବର୍ଷା ବୋହୁତ ଜୋରେ ହୋ ଉଥିଲା ଆମେ ସିଢି ତଳକୁ ବି ପଳେଇ ଆସିଲୁ ତ ଆ-ଆମଠୁ ଆମେ ସିଡି ତଳେ ଅଛୁ କୁକୁର ଆମଠୁ ଦିଇ ପାହାଚ ଆଗେରେ ସିଢି ଉପରେ ଆସିକି ବସିଲା ତ ଆମେ ଉଦା ହଉଚୁ ସେ କୁକୁର ଉଦା ହବାର ନାଇଁ। ଆମେ ଦେଖିକି ବହୁତ ଆଶ୍ଚର୍ଯ୍ୟ ଲାଗିଲା ଆମକୁ ବହୁତ ଭଲ ଲା ବଞ୍ଚୁଛନ୍ତି ସେ ଆଉ ହଁ ତ ଆପଣ ଦେଖି ଚିକେନ ମଟନ ଦୋକାନ ଆଗରେ ଯୋଉ କୁକୁର ଗୁରା ଥିବେ। ସେ ବହୁତ ହିଁ ବର୍ଷା ହେଇଥାଏ ହଁ। ହଁ ମୁଟିିକେ ହଁ।
ବୁଝୁଚି ସେମାନେ ନାଇଁ ଆରେ ତମେ ଆଉ ଗୋଟେ ଜିନିଷ ନୋଟ ନୋଟିସ୍ କରୁଚ ଯେତେ ବି ସବୁ ମୋମୋ ଦୋକାନ ଅଛି ମୋମୋ ଦୋକାନ। ତା ତଳେ ସବୁବେଳେ ପାଇଁ ଗୋଟେ ଗୋଟେ କୁକୁର ଥାଆନ୍ତି। ମାନେ ମୁଁ ବେଳେ ବେଳେ ଭାବୁଥାଏ। ହେଲା ଏଇ ଯୋଉ ଏତେ କୁ କୁକୁର ଆଙ୍କରି ଦୋକାନ ସାମ୍ନରେ କାଇଁ ଅଛନ୍ତି? ଆଉ ଏଇ ମୋମରେ ଯୋଉ ଚିକେନ୍ ଅଛି ଏତ ଧଳା କଣ ପାଇଁ? ଇଏ କ ଏଇ କୁକୁର ଚିକେନ୍ କି? ଇଏ ଗୋଟେ ଗୋଟେ କୁକୁର ମାନେ ଦେକ୍ ସବୁ ସବୁବେଳେ ସେମ କୁକୁର ନଥିବ ଚେଞ୍ଜ ହଉଥିବ। ତ ମତେ ବେଳେ ବେଳେ ଲାଗେ ଇଏ ଲୋକ କଣ କରେ ଇଏ ଲୋକ ଆଗ ଆଗ। କୁକୁର କୁ ଆଗ ଖାଇପିବାକୁ ଦେଇଦିଏ। ସେ ମୋମୋ ଦିଇ ଚାରିଟା ପକେଇଦେଇକି ସେଠି ଖାଇକି ତା ତଳେ ଶୋଇବ। ହେଲା ଏଇଟା ସବୁଆଡେ ହୁଏ ତାପରେ ତା ପରଦିନ ସେ ବୋଧେ ସେ ମୋମୋ ଭିତରେ ପଶିକି ଆସିବ ଆଉ।
ଓହୋ ହଁ ସେଇଟା ଭଲ ମାନେ ପ୍ୟାକ୍ କରିଦିଅନ୍ତି। ସେ ତାଙ୍କୁ ଆଉ ସେ ଲାଇଫ ରୁ ଯୋଉ ଜୀବନ ମୁ
ହ ନାଇଁ ଝରିପୋକ ବି କଣ ଲୋକ ଖାଆନ୍ତି ବା ଏଇ ଚାହା ଫହାରେ ଏମତି ତି ମୁଡି ଫୁଡିରେ ପକେଇକି ଖାଆନ୍ତି ସିଏ ଆମର ଯୋଉ ପୂର୍ବ ଓଡିଶା ଲୋକମାନେ ପୂର୍ବ ଓଡିଶା ଲୋକମାନେ ପ୍ରାୟତଃ ଖାଆନ୍ତି ପୂର୍ବ ନା ଉତ୍ତର ଓଡିଶା କଣ ତାକୁ କୁହନ୍ତି ଯୋଉ ସମ୍ବଲ ପୁର ଆଡେ ତାକୁ କୋଉ ଓଡିଶା କୁହନ୍ତି ପଶ୍ଚିମ ଓଡିଶା ହଁ ସେମାନେ ଖାଆନ୍ତି ସେମାନେ ଖାଆନ୍ତି।
ହଁ ସେ ସିଏ ବି ବହୁତ ଭଲ। ମ୍ୟାଜିକ ମସଲା ଟି ପକେଇବେ ହଁ ବହୁତ ହି ଭଲ ସେଠ ହଁ ଏଠି ଆମର ଯୋଉ ଶଙ୍କର ଫାଷ୍ଟଫୁଡ ଆପଣ ଜାଣିଥିବେ
ହଁ ହଁ ଶଙ୍କର ଫାଷ୍ଟଫୁଡ ବ୍ରହ୍ମେଶ୍ୱରପାଟଣା।
ହଁ ସେ ମଧ୍ୟ ରୁଟି ବେଲିଲା ବେଳେ ଝରିପୋକ ଉଡିଲେ ସେ ତା ଦେହରେ ପକେଇକି ଦଳି ଦିଅନ୍ତି ଆଉ ତାଙ୍କୁ କିଛି ଫରକ ପଡେନି। ଲୋକ ଅନେଇଥାନ୍ତି ହଁ ତ ଆମେ ଖାଇଲା ବେଳେ ଭାବୁ ଜୁଆଣି ପଡିଚି ତ ଆମକୁ ଆଉ କେମିତି ଲାଗିବ ଖାଦ୍ୟ କି ଖା ପରେ ଜାଣିଲୁ ଲାଇଟ୍ ମାରିଲା ବେଳକୁ ଆଉ ଟିକେ ଅନ୍ଧାର ଥାଏ ତାଙ୍କର ସେ ଅଞ୍ଚଳ।
ହଉ ଜାଣି ଶୁଣୁ ଅନ୍ଧାର କରିଦିଅନ୍ତି ଲୋକ ନ ଜାଣି ପାରନ୍ତୁ ଯେମତି
ସେ ଆମ୍ବୁଡାଳ ଯୋଉ ଲାଇଟ୍ ପାଖରେ ଲଗେଇ ଦିଅନ୍ତି ହଁ।
ଆଚ୍ଛା ଆମର ଏପଟେ ଯୋଉ ଗୋଟେ ଅଛି ରେଡ୍ ଚିଲୀ। ବୁଝିଲେ ତ ସିଏ ଯୋଉ ଫାଷ୍ଟ ଫୁଡ ବନଉଛି ତ ସିଏ ଆମକୁ ଲାଗିଲା ସି ବୋଧ ଚିକେନ ଫିକେନ ପକଉଛି ସିଏ ଖାଲି ଆଗ ପକେଇବ ମାନେ ରୋଲ ମାନେ ଯୋଉ ମାନେ ପରଟା ପରଟା ଉପରେ ସେି ଭଜା ଚିକେନ ଭଜା ଚିକେନ ମାନେ ସରି ସରି ଭଜା ପିଆଜ। ଭଜା ପିଆଜ ମାନେ କଞ୍ଚା ପିଆଜ ତା ଉପରେ ଶହସ।
ହଁ।
ହେଲା ତାପରେ ଗୋଟାଏ ଚିକେନକୁୁ ପାଞ୍ଚ ଫାଳ କରିକି ସେ କାଟିକି ପକେଇବ ହେଲା
ଓ ହୋ। ହଁ ତା ତା ଭିତରକୁ ବି ଯଦି ଆପଣ ପଳେଇବେ ଟିକେ ଦେଖିବେ ଆପଣ ବହୁତ ଭଲ ପରିଷ୍କାର ଜାଗା। ହେଁ ହେଁ।
କିନ୍ତୁ ସେତେବେଳେ ବଢିଆ ବାହୁ ବୋଲି ରୋଲ ଯୋଉ କରିଥିଲା ମାନେ ବେଶୀ ଟ୍ରେଣ୍ଡ ରେ ଚାଲିଥିଲା ବାହୁବଳି ଦିନ ସେତେବେଳେ ଖାଇବା ବି ବହୁତ ବଢିଆ ଲାଗୁଥିଲା ବଡ଼ ସାଇଜ୍ ବି ବଡ଼ ଥିଲା କରୁଥିଲା ବି ସେଇଭଳିଆ। ଆଉ ପଇସା ବି କମ ଥିଲା ଯେତେବେଳେ ସମୟରେ ଶହେ କୋଡିଏ ଟଙ୍କା ଥିଲା ପୁରାପୁରି ମାନେ ତାର ଯେ ଥୋ ବଡମ ପ୍ଲେଟ ଦେଖ ନା ଯୋଉ ପ୍ଲେଟ କହିଲି ଯୋଉ କଡେଇଟା ଯୋଉ ରଖିଛି ଯୋଉ ମାନେ କଡେଇ ନା ତାକୁ କଣ କୁହନ୍ତି କି ଓଡିଆରେ ତାୱା ତାୱା ହଁ ସେ ଜେଡିକି ବଡ ସେ ବାହୁବଳୀ ରୋଲ୍ ସେଡିକି ବଡ ହବ ବଢିଆ ଆଜ୍ଞା ପକେଇକି ଦେ ଶହେ କୋଡିଏ ଟଙ୍କା ହେତେବେଳେ ଥିଲା।
ଅଣ୍ଡା କିଟ୍ କୁଆଡ଼େ?
ଅଣ୍ଡା କଣ ଦି ଚାରଟା ସେ କଣ ପକେଇଥିଲା ମୋର ଆଉ କଣ ସେମିତ୍ ମନ କିନ୍ତୁ ଖାଇଥିଲି ବଢିଆ ଲାଗିଥିଲା।
ହଁ। ଆପଣ କେବେ ନେଇଛନ୍ତି ତା ହେଲେ ସ୍ଵାଦ ମୁଁ କେବେ ରୁ,
ଖାଇଥିଲି ତା ପରଦିନୁ ଏକଥା ଏ ବିଷୟରେ କାଦିରୁଙ୍କୁ ବି କହିଥିଲି କିନ୍ତୁ କାଦିର ମୋ ସହି ତ ଆସିଲେନି ଓଲଟା ମତେ ଥଟା କଲେ କହିଲେ ନାଇଁ ଏମିତି କେବେ ଦେଇନଥିବେ। ମୁଁ କହିଲି କେବେ ଆସେ ଏ ଛାଡ ଏଥିରେ ତ ଭଲସେ ବୁଝେଇି କହିପାରୁନି ଆଉ ତେ ଶୁଣନ୍ତୁ ଆପଣ ବୁଝି
ହଁ ହଁ ହଁ ବୁଝିଗଲା ଆ ସେ କହି ମହାନ୍ତି ବି ଥିଲେ ମହାନ୍ତି କହିଥିଲେ ଆପଣ ମୋ ରୋଲ ଖାଇଦିଅନ୍ତୁ ହଁ ମନେ ଅଛୁ ମୋର।
ଆଛା ଆଛା ହଁ ତ ଏମ୍ ଏମିତିଆ କଥା ଆଉ ଆଉ ଚାଲିନାହାନ୍ତି କାଲି ଟିକେ ବୁଲିବାକୁ ଯିବା। ସେଇ ଯୋଉ ଅନଲିମିଟଡ ଦହିବ ବାଲା କତି କି।
ଓ ହୋ ଆପଣ ବୁଝିପାରୁନାହାନ୍ତି ମୁଁ ଯାଇଥିଲି ସେ ଆଉ ଅନଲିମିଟେଡ ନାହିଁ।
ଆଉ ତ ଆପଣ ଗଲେ ମତେ ଡାକିଲେନି ଏଇଟା କଣ ଠିକ ହେଲା ଆପଣ ମତେ ଗୋଟେ ଇଚ୍ଛା ପ୍ରତିଶ୍ରୁତି ଦେଲେ। କି ନାଇଁ ଆମେ ଯିବା ଅନଲିମିଟେଡ ଦହିବରା ଖାଇବା କିନ୍ତୁ ଆପଣ ମତେ ଡାକିଲେନି ଏଇଟା ଠିକ ହେଲା?
ସମୟ ହେଲାଣି ନା କେମିତି ଆପଣ ସେବେଠୁ
କାହାର ସମୟ ହେଲାନି ମୋର ଠିକ ସମୟ ହଉଥିଲା ମୁଁ ଯେତେବେଳେ କହିବି ଆପଣ କହିବେ କଦୀରି ଆସିନି। ମୁଁ ଯେତେବେଳେ କହିବି ଆପଣ କହିବେ ସେ ପାଣି ବାବୁ ଆସିନାହାନ୍ତି। ଆ ତାପରେ ଏମୀତୀ ବାହନା ମାରି ମାରି ମଝିରେ ଗୋଟେ କେତେବେଳେ ପଳେଇଲେ ମତେ ଡକି ନାହାନ୍ତି।
ନା ସେ ଏତେ ବି ଭଲ ସ୍ଵାଦ ନଥିଲା।
ଆରେ ସ୍ଵାଦ ଥାଏ ସେଇଟା ନଥାଏ ସେଇଟା ଗଲେ ଜାଣିବ ନା ମୁଁ ତ ଯାଇନି ମୁଁ କେମିତି ଜାଣିବି ତମେ ତ ଯାହା ମତେ କହୁଛ।
ବହୁତ ହିଁ ଦୁଃଖ ଲାଗିଲା ଆପଣଙ୍କ ଏଇ କଥା ଶୁଣି ମୁଁ ଦୁଃଖ ପ୍ରକାଶ କୁଛି ତ ମତେ ଜଣା ନଥିଲା ଆପଣ ଏତେ ଟିକେ ଆ ଖରାପ ଭାବିବେ ମୁଁ ଜାଣିନଥିଲି। ମୁଁ ଡାକିଥାନ୍ତି ନିଶ୍ଚିତ କିନ୍ତୁ ସେ ଏତେ ଭଲ ଲାଗିଲାନି ଏତେ ବାଟ ପୁଣି ସେଇ ଖରାପ ଲାଗୁଥିଲା ଟେଷ୍ଟ ତାର। ସ୍ଵାଦ ଏତେ ନଥିଲେ।
ହଁ ହଁ କିଛି ନାହିଁ। ଓ ହଉ ସଉ ଶୁଭରାତ୍ରି ଆ ମୁଁ ରହୁଛି ଶୁଭରାତି। ହଉ।